ହାଲୋ ହଁ ଆଜ୍ଞା ନମସ୍କାର।
ହଁ ନମସ୍କାର ଆ କଁ କରୁଚନ୍ତି?
ନାଇଁ କିଛି ନାଇଁ ଏମିତି ଉଠି ହିଁ ଉଠିକି ହିଁ ବସଚି ଆଉ ଆପଣ?
ନାଁ ମୋର ଏମତି ଉଠିକି ମୁଁ ବି ବସିଚି ଏବେ ଗାଧେଇବି ପୂଜା କରିବି।
ଆଜ୍ଞା ଆଉ ଆପଣଙ୍କ ପଟେ ବର୍ଷା ହୋଉଚି କି?
ହଁ ବର୍ଷା ହଉଚି। ଆଉ ଆପଣଙ୍କର ପିଲାପିଲି ଅଛନ୍ତି?
ନାଁ ନାଁ, ଆପଣଙ୍କର? ବାହାରେ ଜଗିଥିଲ ସେତାକ?
ହଁ ହଁ ଆପଣ କଣ ପଢ଼ୁଛନ୍ତି?
ହଁ ପ୍ଲସ୍ ଥ୍ରୀ ସରିଲା ଏବେ ଏମିତି ପି ଜି ପାଇଁ ପକେଇଚି। ଆଉ ସବୁ ଜବ୍ ଯାକ ପାଇଁ ପକଉଚି ଆଉ, ଆପଣ?
ଅଁ ନାଁ ମୁ ବି ମୁଁ ବି ଅ ମୁଁ ବି ପଢୁଚି ମାନେ ଟିଚର୍ ଟ୍ରେନିଂ ନୋଉଚି।
ସି ଟି ନା ବି ଡି଼ ସି ଟି ନାଁ ବି ଡି଼?
ନାଁ ନାଁ ବିଇଡି଼ ପରେ ଏମ୍ ପି ଟି ବିଇଡି଼ କରିସାରିଚି। କି ତାପରେ ଏମ୍ ଟି ଟି କରୁଚି।
ଓହୋ ଏମ୍ ଟି ଟି ଫୁଲ୍ ଫ୍ରମ୍?
ମମଣ୍ଟେଶ୍ଵରୀ।
ଆଜ୍ଞା ଆଜ୍ଞା ଶୁଭା ଗଲାନି।
ମଣ୍ଟେଶ୍ଵରୀ।
ମଣ୍ଟେଶ୍ଵରୀ ଟିଚର୍ ଟ୍ରେନିଂ।
ଆଜ୍ଞା।
ଆଜ୍ଞା ଆଉ କଣ ଆପଣର ପି ପିଲାପିଲି ଅଛନ୍ତି କି?
ହଁ ମୋର ଅଟେ ଝିଅ ଅଛି।
ଓହୋ କେତେ ବୟସର?
ଛଅ ବ ଛଅ ବୟସର।
ଛଅ ବର୍ଷର ଓହୋ ଆଉ କ ସ୍କୁଲ୍ ଯାଉଚନ୍ତି କି?
ଭୁବନେଶ୍ୱରରେ ଗୋଟେ ସ୍କୁଲକୁ ଯାଉଚି ହ।
ନାଁ ନାଇଁ ଆପଣଙ୍କ ଝିଅ। ଭୁବନେଶ୍ୱରରେ ଗୋଟେ ସ୍କୁଲ୍ କୁ ଯାଉଚି ପା। ଓହୋ କୋଉ କ୍ଲାସ୍ ଏବେ ଏଲ୍ କେ ଜି ନାଁ ୱାନ୍?
ୟୁ କେ ଜି।
ହଁ ୟୁ କେ ଜି ନାଁ ୱାନ୍ ୟୁ କେ ଜି, ଇଂଲିଶ ମିଡ଼ିୟମ୍? ଇଂଲିସ ମିଡିୟମ?
ନାଁଇ ଓଡିଆ ମିଡିୟମ ଶିଶୁ ମନ୍ଦିର।
ଅ ହେଲେ ବୌଧ ହେଇଥିବ। ନାଁ ଏବେ ଉଦୟ ଅରୁଣ କରିଦେଇଛନ୍ତି ବୋଧେ। ବୌଦ୍ଧ ପ୍ରାରମ୍ଭ କୁ ନାଁ ଅ ବୌଦ୍ଧ ପ୍ରାରମ୍ଭ ହିଁ ଅଛି?
ନା ବୌଦ୍ଧ ପ୍ରାରମ୍ଭ ଅଛି।
ଓହୋ ମୋର ବି ଦଶମ ଶ୍ରେଣୀ ଯାଏଁ ଶିଶୁ ମନ୍ଦିର ହେଇଥିଲା। ବୌଦ୍ଧ ବୌ ବୌଦ୍ଧ ପ୍ରାରମ୍ଭ ତାପରେ ପ୍ରଥମରୁ ଦଶମ ଯାଏଁ ଶିଶୁ ମନ୍ଦିରରେ ପଢିକି ତାପରେ ପ୍ଲସ୍ ଟୁ ଆଉ।
ଶିଶୁ ମନ୍ଦିରେ ପାଠପଢା ଭଲ ତ ସେଥିପାଇଁ ପଠେଇଛି ଆଉ।
କକଣ କହିଲେ? ପାଠ ପଢା ଭଲ ନା ହଁ ହଁ।
ହଁ।
ଏବେ ବି ମୁଁ ଟ୍ୟୁଉସନ କରୁଛି। ତ ସେଠ୍ ସେଇଠି ପିଲା ଯାକ ଆସୁଛନ୍ତି। ତ ଏବେ ବୌଦ୍ଧ ପ୍ରାରମ୍ଭ କୁ ଉଦୟ ଅରୁଣ କରିଦେଇଛି।
ସେଠି ନାଇଁ?
ଆଜ୍ଞା। ଆପଣଙ୍କର ଶିଶୁ ବିକାଶ ସମିତି ନା ଶିଶୁ ବିକାଶ ସଂସ୍ଥାନ କି?
କଣ କହିଲେ?
ଆପଣଙ୍କ ଝିଅ ଯୋଉ ପଢୁଛି ସେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ବିକାଶ ସମିତି ନା ଶିକ୍ଷା ବିକାଶ ସଂସ୍ଥାନ?
ଶିକ୍ଷା ବିକାଶ ସମିତି।
ସମିତି ନା ଆମର ବି ଶିକ୍ଷା ବିକାଶ ସମିତି ହିଁ ଥିଲା। ସି ଶିଶୁ ମନ୍ଦିରରେ କଣ ନା ସେ ଯୋଉ ଶିଷ୍ଟାଚାର ପିଲା ଶିଖିବା କଥା ଆଉ।
ଆଚ୍ଛା।
ହୁଁ ଆପଣ? ଆପଣ ଆପଣ କୋଉ ସ୍କୁଲରେ ଏବେ ପଢେଇବାକୁ ରହିଛନ୍ତି କି?
ନାଇଁ ନାଇଁ ପଢେଇବାକୁ ରହିଛି ମାନେ ମୁଁ ଗୋଟେ ସ୍କୁଲରେ ଟ୍ରେନିଂ ନୋଉଛି ଗୋଟେ ସ୍କୁଲ ରେ ତାପରେ ଆଉ ଆପ୍ଲାଏ କରିବି ସବୁ ଆସୁଛି କରିବି ଆଉ।
ଓହୋ ମୁଁ ବି ମଝିରେ କେତେଦିନ ଗୋଟେ ଇଂଲିଶ ମିଡିୟମ ସ୍କୁଲରେ ରହିଲି
ରହିଲେ?
ହଁ ପଢେଇବା ପାଇଁ ରହିଥିଲି କିନ୍ତୁ ମତେ ସେତେଟାକୁ ମାନେ ଏଇ ଯୋଉ ଶିଶୁ ମନ୍ଦିରର ସବୁ ଆମେ ଶିଶୁ ମନ୍ଦିରରେ ପଢି ପଢି ଆସ ସୁନା ସେଇଠିରେ ସବୁ ନିୟମ ଆଉ ଇଂଲିଶ ମିଡିୟମ ର ନିୟମ ମତେ ସେତେ ଭଲ ଲାଗିଲାନି ଆଉ ଥରେ କ କଥ କଥାରେ କଥାରେ ସେମାନେ ଶିଶୁ ମନ୍ଦିର ଏମିତି ଶିଶୁ ମନ୍ଦିର ସେମିତି କହିଲା ବେଳକୁ ନିଜ ସ୍କୁଲ ର ନାଁରେ ଖରାପ କହିଲା ବେଳୁ ଭଲ ଲାଗିଲାନି ଆଉ ବାହାରି ପଡିଲି ସେଥିପାଇଁ।
ଓ ଆପଣ ଏତେ ଜଲଦି ତମେ ଏତେ ଜଲଦି କେମତି ରଅ ଟିଚରରେ ପସିଲା ଏବେ ଗ୍ରାଜୁଏସନ ସଇଲା ବା।
ଗ୍ରାଜୁଏସନ ମୋର ଆର ବର୍ଷରୁ ସରିଲାଣି।
ଓ ହଁ ଆଚ୍ଛା ଆଚ୍ଛା।
ହଁ ଗ୍ରାଜୁଏସନ ସରିଲା ପରେ ହିଁ ରହିଥିଲି କେତେ ମାସ ପଢେଇବା ପାଇଁ
ମାନେ ବିନା
ଆଜ୍ଞା। ନାଇଁ ସିଟିର ହଁ ନାଇଁ ସିଟି ପାଇଁ ମୁଁ ଏଗ୍ଜାମ ଦେଇଥିଲି କିନ୍ତୁ ପ୍ଲସ ଟୁ ପରେ ଶିଖତି ନା। ମୁଁ ଦୁଇ ତିନି ଥର ଦୁଇଥର ଏକ୍ଜାମ ଦେଇଥିଲି ତାପରେ ଆଉ ଦେଲିନି।
ଉୁଁ ହୁଁ ହୁଁ ନାଇ ମୁଁ ଏବେ ଭଲ ସ୍କୁଲ ଖୋଜୁଛି ଟିକେ ଯଉ ଯୋଉ ସ୍କୁଲରେ ନାଁ ମିଳୁଛିି ପଇସା ଟିକେ କମ ତ ସେଥିପାଇଁ ମୁଁ ଜଏନ କରୁନି।
ଓହୋ ଖାଲି ଆନ୍ଧ୍ରା ବି ଇଡି କରିଥିଲେ ନା ଓଡ଼ିଶା ବି ଇଡି।
ଆନ୍ଧ୍ରା ଆନ୍ଧ୍ରା ବିଏଡ୍।
ଓହୋ ହ ମୁଁ ଓଡ଼ିଶା ଓଡ଼ିଶା ସେଥିପାଇ ହିଁ ଦୁଇଥରରର ଟ୍ରାଏ କଲି।
ହୁଁ।
କିନ୍ତୁ ଆଉ ଦୁଇଥର ଯାକ ଅଳ୍ପ ମାର୍କ ରେ କଟିଗଲା ଅଳ୍ପ ମାର୍କ ରେ କଟିଗଲା। ହଁ ତାପରେ ଆନ୍ଧ୍ରାବିଡି ଆଉ କଲିନୀ। ଆଉ ଥରେ ଦେଖି ଦେଖିବା ହବ କହିଲେ ଯୋଉ ଓଡିଶା ସିଟି ହିଁ କେହି କେହି କହିଲେ ଯେ ସିଟିି କଣ ଏବେ ବନ୍ଦ ହେଇଯାଇଛି କହିକି ସେଠୀ ଏକଜାମ୍ ନାହିଁ। ବିଇଡି ହିଁ କହିଲା ବେଳୁ ମଝିରେ ଆଉ ଦେଇନଥିଲି ଏବେ ଆଉଥରେ ଦେବି କହିକି ଭାବୁଛି ଆଉ।
ହୁଁ ନା ନା ଆଉ ଗୋଟେ ଏକ୍ଜାମ ଅଛି ସେଇ ଏକ୍ଜାମ ଟା ଦେଇଦେଲେ ନା କୁଆଡ଼େ ବହୁତ ଭଲ ମୁଁ ଆଉଥରେ ଦେବି ଦେଇନି ସେଟା କଣ ଓଟି ଏଇନା କଣ କହୁଛନ୍ତି ଓଟି ଇଟି ନା କଣ?
ଓଟି ଇଟୀ ସେଟା ତ ବିଡି କରିସାରିଲା ପରେ ନା ଓଟି ଇଟି ତାପରେ ହଁ ବିଡ଼ି କରିସାରିଲା ପରେ ଓଟିଇଟି କ
ସେ ପରୀକ୍ଷା ଟା ଦେଇଦେଲେ ନା ବହୁତ ସୁବିଧା ସବୁ ସ୍କୁଲରେ ପାଇବା।
ଓହୋ ହେଲେ ଆପଣ ଗମେଣ୍ଟ ସ୍କୁଲ ପାଇଁରେ ପକଉଛନ୍ତି ନା ଏଇ ଯୋଉ ପ୍ରାଇଭେଟ୍ ସ୍କୁଲ ପାଇଁ। ଆଜ୍ଞା ନାଇଁ ଆମର ଘର ପାଖ ଓହୋ ଆମ ଘର ପାଖରେ ଜଣେ ଥିଲେ ହେଲା ସେ ବି ବାହା ହେଇ ଯାଇଥିଲେ ଅ ଅ ସେ ଯଉ ତାଙ୍କର ଆନ୍ଧ୍ରା ବିଡି କରିଥିଲେ। ଆନ୍ଧ୍ରା ଵିଡି ସରଲା ପରେ ଓଟି ଇଟି କରିଥିଲେ ତାପରେ ଏ ଯଉଁ ବାହାରିଲା ପୋଷ୍ଟ ସବୁ ବାହାରିଲା ପରେ ବସ୍ ପକେଇକି ଏବେ ସରକାରୀ ସ୍କୁଲ ରେ ଅଛନ୍ତି। ଏଇ ଝିଅ ଟା ବା ହଁ। ଚେଷ୍ଟା କରିବାର ଅଛି ତାଙ୍କେ ବି ଏମିତି ଗୋଟେ ଇ ଯୋ ପ୍ରାଇଭେଟ ସ୍କୁଲରେ ରହୁଥିଲେ ପଢ଼େଇବା ପାଇଁ।
ହୁଁ।
ଟେ ରହିକି ତାଙ୍କର ସ୍ୱାମୀ ଆଉ ତାଙ୍କେ ଦୁଇ ଜଣ ଦଆକୁ ଚେଷ୍ଟା କଲେ ଆଉ। ତ ସ୍ଵାମୀର ବି ସାଥ ଦରକାର ନା।
କାଇ ସ୍ଵାମୀର ସାଥ୍ ମାନେ କଣ ଦର
ମାନେ ଏବେ ମାନଙ୍କର କୋଉଠି ଦୂରରେ ଏକ୍ଜାମ ପଡ଼ିଲା କହିଲେ ତାଙ୍କୁ ଧରିକିରି ଯିବେ। କରିବେ ତାଙ୍କର ଗୋଟେ ଛୁଆଟେ ବି ଥିଲା ସେ ଛୁଆ ଛୁଆ ଟାକୁ ତାଙ୍କ ସ୍ଵାମୀ ସମ୍ଭାଳିଲେ ଆଙ୍କେ ହଁ ଆନ୍ ନ୍ଧ୍ରା ଆନ୍ଧ୍ରା ଆନ୍ଧ୍ରାରେ ପରୀକ୍ଷା ଦବାକୁ ତାଙ୍କେ ଯିବା ସମୟରେ ତାଙ୍କ ସ୍ଵାମୀ ତାଙ୍କ ଛୁଆକୁ ସମ୍ଭାଳୁଥିଲେ ଏମିତି ଆଉ।
ଓ ହୋ ଆଚ୍ଛା ଆଚ୍ଛା। ଆମର ବି ସେଇଭଳିଆ ମୋ ସ୍ଵାମୀ ଯିଏ ସେ ସାହାଯ୍ୟ କରନ୍ତି ଏମିତିଆ ସାହାଯ୍ୟ କରିପାରିବେନି। ମୁଁ ନିଜ ଇଚ୍ଛାରେ କରୁଛି ଯେତିକି ମିଳିବ ହବହବ ଆଉ।
ହ
ହ ମୋର ଆଉ ତମେ।
ତମେ କୋଉଠୁ ଫୋନ କରୁଛ। କୋଉ ଜାଗରୁ କଥା ହଉଚ ଆମର ଏପଟା ଗଞ୍ଜାମ। ଓ ଗଞ୍ଜାମ ରୁ।
ହଁ ଆ। ଆଚ୍ଛା ତାହେଲେ କହିଲେ ଗଞ୍ଜାମ ର କଣ ଭଲ ଜିନିଷ କଣ କହିଲେ କିଛି ଦେଖିବା ଯା ଖାଇବା ଜିନିଷ ମୁଁ କିଛି ଜାଣିନି ‌।
ହ ଓହୋ ଗଞ୍ଜାମ ରେ ନା ଆମର ଏପଟେ ତ ଜାଣିଥିବେ ଆଚାର ପାମ୍ପଡ଼ ମିକ୍ସଚର୍। ଏସବୁ ଟିକେ ଅଧିକ ହଁ ଆଉ ଏପଟେ ବୁଲାବୁଲି। ହଁ। ଏବେ ତ ରଥଯାତ୍ରା ରଥଯାତ୍ରା ଆମ ଗାଁରେ ହଉଚି ହେଲା। ଆଉ ଦଶହରା ଟା ଆମ ଗାଁ ରେ ଟିକେ ଅଧିକ ହଉଛି ଆଉ ଟିକେ ବଡ ଧରଣର ଆଉ। ଗଣେଶ ପୂଜା ବି ହଉଛି ଆମର। ଆମେ ଏନ‌ ଏସି ଏରିଆରେ ରହୁଛୁ ତ ସେଥିପାଇଁ ସବୁ। ସବୁ ଏଟେ ହଉଛି। କିନ୍ତୁ ର ଦଶହରା ଟା ଆମର ଏପଟେ କଣ ନା ଠାକୁରଙ୍କୁ ଅସ। ଅସ୍ଥାୟୀ ପୀଠରୁ ଆଣିକି ଏ ସ୍ଥାୟୀ ପୀଠରୁ ତାଙ୍କର ଯୋଉ ଗ୍ରାମ ଦେବତୀ ମନ୍ଦିରରୁ ଆଣିକି ଅସ୍ଥାୟୀ ପୀଠରେ ର ଖା ହଉଛି ତ ଦଶହରା ର ଦୁଇ ଦିନ ଆଗରୁ ନବରାତ୍ କୁର ପୂଜା ହଉନି କିନ୍ତୁ ଦୁଇ ଦିନ ଆଗରୁ। ଆରମ୍ଭ ହବ କୁମାର ପୂର୍ଣ୍ଣିମା ଦିନ ସକାଳୁ ଆଉ ଥରେ ଯୋଉ ଗ୍ରାମ ଦେବତି। ତାଙ୍କୁ ନେଇକି ତାଙ୍କ ପେଠରେ ଆଉ ଥରେ ସ୍ଥାପନ କରିଦେବେ ଆଉ ସେ। ସେଇ ଦିନ କଣ ସାହି ସାହି ରେ ହାଣ୍ଡି ବୁଲିବ।
ଆଛା।
ଆଉ ସେ ମୀନା ବଜାର ରାମଦୋଳି ବ୍ରେକ ଡାନ୍ସ ସବୁ ଯାକ ଆସିବ। ଏମିତି ସାଙ୍ଗସାଥି ହେଇକି ବୁଲିବା କଥା ଆଉ ଆଉ ଆମର ଏପଟେ ଯୋଉ ଗୋପାଲପୁର। ଗୋପାଲପୁର ଅଛି ବାଳକୁୁମାରୀ ମନ୍ଦିର ଅ ଛି। ଆଉ କାଳବା ମନ୍ଦିର ଅଛି ବାଗେଶ୍ଵରୀ ମନ୍ଦିର ଅଛି। ହଁ ପଞ୍ଚମା ଭୈରବୀ ଭୈରବୀରେ କଣ ନା ଶହେ ଆଠ ମନ୍ଦିର। ସବୁ ଦେବା ଦେବୀଙ୍କର ମନ୍ଦିର ଅଛି ସେଇଠି ଭୈରବୀ ରେ। କେବେ କେବେ ଆସିଛନ୍ତି କି ଭୈରବୀ।
ନା ଭୈରବୀ ମୁଁ ଶୁଣିଛି କିନ୍ତୁ ବହୁତ ଇଏ ପ୍ରତ୍ୟେଖ ମାନେ ବହୁତ ଭଲ କୁଆଡେ ଗଲେ ସେଠି କୁଆଡେ ବହୁତ।
ଆଜ୍ଞା ଆଜ୍ଞା। ନାଇଁ ମୁଁ ଶୁଣିଛି କି ଭୈରବୀ ମନ୍ଦିର ଗଲେ ବହୁତ ଭଲ। ହଁ। ହଉ। ମୋର ଟିକେ କାମ ଅଛି ମୁଁ ଆଉ ମୋର କାମ ଟା ସାରିକି ଆପଣଙ୍କୁ ସନ୍ଧ୍ୟାରେ। କଲ୍ କରିବି। ଆଜ୍ଞା। ହଉ ହଉ।
ଗଞ୍ଜାମ ବିଷୟରେ କିଛି ଜାଣିବି ସେଠିକାର ପିନ୍ଧିବା ଜିନିଷ କେମିତିଆ। ଆଉ ସେତ କେତେ ବଡ ସହର ମୁଁ କିଛି ଜାଣିନି।
ହଉ ହଉ ଆଜ୍ଞା ରଖିଲି।
ହଉ ହଉ ରହିଲି ହଁ।